ହ୍ୟାଲୋ ମାଡ଼ମ୍।
ହଁ ଗୁଡ୍ ମର୍ନଂ।
ଆଜ୍ଞା ଶୁଭ ସକାଳ, ଆଜ୍ଞା ଆପଣ କଣ କରୁଛନ୍ତି ଏବେ?
ଏଇ ଜଷ୍ଟ ଠାକୁର ପୂଜା ସାରିକି ବସିଥିଲି ଆଉ।
ଆଜ୍ଞା ଏ ମୁଁ ତ ଏବେ ବ୍ରସ୍ କରିକି ଜଷ୍ଟ ବସିଥିଲି ଘରେ ତ ମା ଜିଏ ଆମର ସିଏ ଏବେ ଜଳଖିଆ କଣ ବନାଉଛନ୍ତି। ବରା ବନଉଛନ୍ତି ଆଉ ପକୁଡି ଆଉ ଚାହା।
ଏତେ ସଖାଳୁ ବରା?
ଆଜ୍ଞା?
ଏତେ ସକାଳୁ ବରା କେତେବେଳେ ଗ୍ରାଇଣ୍ଡିଙ୍ଗ କଲେ ମା?
ମୁଁ କାଲି ରାତିରୁ କରିକି ମାନେ ରଖିଦେଇଥିଲେ ପାଣିିରେ ଇଏରେ। ତାପରେ ଆଜି ଭୋର ଭୋରୁ ସିଏ ଜଲ୍ଦି ଉଠେ ନା ଚାରିଟା ବେଳକୁ ପୁରା
ହୁଁ ହୁଁ ତ ମା ମାନେ ତ ବହୁତ ଜଲଦି ଉଠନ୍ତି।
ଆଜ୍ଞା ଆପଣ କେତେବେଳେ ଉଠ
କାମ ଥାଉ କି ନଥାଉ ମୁଁ ତ ଉଠେ ସେ ପାଞ୍ଚଟା ପାଖାପାଖି। କିନ୍ତୁ ଆଉ ତା ମୁଁ ଏବେଶ ଶୋଇପାରୁନି ଠିକ ସେ ଗୋଟେ ଛୋଟ ପୁଅ ଟେ ହେଇଛି ହଇରାଣ କରୁଛି ଟିକେ ତ ଶୋଇ ହଉନି ଆଉ
ଆଜ୍ଞା।
ରାତି ଅନିଦ୍ରା ହବାକୁ ଟିକେ ପଡୁଛି ଆଉ ଆଉ ଏମିତି ଉଠିବାରେ କିଛି ଟାଇମ ଟେବୁଲ ରହୁନି।
ଆ ବରା କେମିତି ହୁଏ ଆପଣଜାଣିଛନ୍ତି କି
କୋଉଠିକି?
ଆଜ୍ଞା ବରା କେମିତି ହୁଏ ଆପଣ ଜାଣିଛନ୍ତି କି?
ବରା।
ଆଜ୍ଞା କେମିତି କଣ ହୁଏ ଜାଣିଛନ୍ତି ନା ମୁଁ କହିବି।
ହଁ ହଁ ଜାଣିଛି ମୁଁ ଘରେ କରେ ଜାଣିନି ନର୍ମାଲ ଟା ଆଉ। ଘରେ ଯେମିତି ହୁଏ ସେମିତି ଜାଣିଚି।
ବରା ପକୁଡି ଆପଣ ଜାଣିଥିବେ ସବୁ।
ହଁ ଏଗୁଡା ତ ଆମର ରେଗୁଲାର ହୁଏ ଏମିତି ସପ୍ତାହେ ଦି ସପ୍ତାହ କେ ଘରେ ହୁଏ ଯାହା ହେଲେ ଘରେ ଆମର ସମସ୍ତେ ଭଲ ଖାଇବାକୁ ଭଲ ପାଆନ୍ତି। କଣ କହିଲେ? ହଁ।
ଏ ରଥଯାତ୍ରା ଆପଣ ଆଡେ ସିଆଡେ ହୁଏ ନା ନା ହୁଏନି।
ହଁ ହୁଏ ଏମିତି ଗାଁ ରେ ପାଖେରେ ହୁଏ ଛୋଟରା। ଥ ହୁଏ ଜଗନ୍ନାଥ ମନ୍ଦିର ବି ଅଛି ମୁଁ କେବେ ଦେଖିନି। ଚାଇନି ନାଇଁ ନାଇଁ ଏଇ ଛୋଟ ପିଲାମାନୋନେ ଯୋଉ ଗାଁ ରେ ବୁଲାନ୍ତିନି କି ର ଥ ସେଏ ସବୁ ଏ ଦେଖେ ଆଉ ତ ରଥଯାତ୍ରା ଯୁଆଡେ ଏ ଭିଡ ରହେ ନା ହଁ ଯାଏନି ଭାବିକି ଏଇଆା ଦେଖିପାରିବିନି ଏତେ ଭିଡରେ। ଚଢିଦେବେ ସେଥିପାଇଁ ଯାଇପାରେନି ଆଉ ନାଁ।
ଯୋଉ ଠାକୁରଙ୍କୁ ସେ ଯୋଉ ରଥ ଉପୁରୁକୁ ଅନହୁଏ ଫାଷ୍ଟେ ଆଁ ଯଦି ପଣ୍ଡା ମାନ ଖାଲି ଆଣିପାରିବେ ଆଉ କେହି ନୁହଁ।
ହଁ ସେଟାତ ପୁରୀରେ ହୁଏ ନା ସବୁଠି?
ନାଇଁ ସବୁଠି ସେଇଭଳିଆ ସବୁଠି ଯାହା ହେଲେ ଜଗନ୍ନାଥ ଅଛନ୍ତି ନା ସେଥିପାଇଁ।
ହୁଁ ଆଛା।
ଫାଷ୍ଟେ ସେଇଠି ଅଣା ହୁଏ ତାପରେ ପଣ୍ଡା ମାନେ ଯୋଉ ରଥ ଚୂତା ଫା ବାନ୍ଧନ୍ତି ଚୁତା ଆଜ୍ଞା ସମସ୍ତେ ଟାଣିପାରିବେ।
ହୁଁ ହଁ ସେ ଯୋଉ ରଷେଇ ସମସ୍ତେ ଟାଣି ପାରିବେ।
ଆଜ୍ଞା ତାର କେତେ ଅଛି ଆଜ୍ଞା କିଛି ବାଟ ଯାଇକି ସେ ଯିବେ ତାଙ୍କ ମାଉସୀ ଘରକୁ ନାଁ କାହା ଘଟି ବୋଧେ ରହିବେ।
ତାଙ୍କ ମାଉସୀ ଘରେ ରୁହନ୍ତି ଆଠ ଦିନ ତାପରେ ବାହୁଡନ୍ତି।
ଜର ହେଇଯାଏ ନା କଣ?
ସେଇ ଆଠ ଦିନ ତାଙ୍କୁ ଜର ହୁଏ ସେଥିପାଇଁ ତ ମାନେ ସବୁଠି ଗରମ ହୁଏ ନା ତାଙ୍କୁ ଜର ହେଲେ। ଠି ପୁରା ଦୁନିଆ ସାରା ଗରମ ଲାଗେ ସମସ୍ତଙ୍କୁ।
ସେଇ କେତେ ଦିନ ଦେଖିବା ଆଜ୍ଞା ମେଘ ଦିନେ ଦି ଦିନେ ହବ। ଏଇ ବା ହେଇଛିି ଜଷ୍ଟ କାଲି ଆପଣଙ୍କ ଆଡେ ହେଇଛି କି?
ହଁ କାଲି ତ ବ ପହର ଦିନ ବହୁତ ବର୍ଷା ହେଇଥିଲା କାଲି ଦିନ ସାରା ବି ହେନ୍ତି ଝିବି ଝିିବି କଲା ଆଜି ସେ
କାଲି ତ ଆମ ଆଡେ ବହୁତ ବର୍ଷା ଯେ ସେଇ ବିଲବାଡି ଯେତିକି ଗୋଟେ ଡ୍ୟାମ ଥିଲା। ମାନେ ବଡ ଡ୍ୟାମ ଥିଲା ସେଇଟା ଅଧା ରୁ ଭାଙ୍ଗି ଯାଇଚି ଟିକେ ତ ଦିଟା ଗାଁ ମାନେ ଏପଟେେ ପୁରା ହଇରାଣ। ଆମଆଡେ ଆଜ୍ଞା ଅ ଗୋଟେ ବଡ ଡ୍ୟାମ୍ ଅଛି ସେଇଠି ତେର ଚଉଦ କିଲିଆ ମାଛ ଏମିତି ବାହାରନ୍ତି।
ଚଉଦ କିଲିଆ ମାଛ।
ଆଜ୍ଞା।
ବାପରେ।
ଆ ସେଟା ମାନେ ବହୁତ ପୁରୁଣା ଡ୍ୟାମ୍ ନା ସେଥିପାଇଁ।
ଆଚ୍ଛା।
ଏବେ ତ ସେଠି ପାଞ୍ଚ ଚାଷ କରୁଚନ୍ତି କିଏ ଯୋଉ ସବୁ ଲୁଚନ୍ତି ଲିଜି ରେ ସେମାନେ ସବୁ ମାଛ ଚାଷ କେବେ କରୁଚନ୍ତି।
ହଁ।
ସେଟା ହେଉଛି ଚାରି କଡ ଯେତିକି ସବୁ ମାନ ଭଲସେ ସଜେଇ ଦେଇଚନ୍ତି ଫଟୋ ଫଟୋ ଉଠେଇବା ପାଇଁ ବି ଭଲ ହେଇଚି।
ଆଛା ଯାଅ ସେ ଜାଗାକୁ ଆପଣ?
ହଁ ଆମ ଗାଁ ମାନେ ଚାରି କିଲୋମିଟର ଖଣ୍ଡେ ହବ ଆମ ଗାଁଠୁ।
ଆଚ୍ଛା ବୋହୁତ ପାଖେରେ ଆଉ।
ଆଜ୍ଞା ଆପଣ ଆଡ଼େ କଣ ମନ୍ଦିର ଅଛି ଆପଣ ଗାଁ ପାଖେରେ।
ଆମର ତ ଏଇଠି କପିଳାସ ଅଛି। ପାଖାପାଖି
ଏନା ମାନେ ଗାଁ ରେ କପିଳାସ ତ ଆପଣଙ୍କୁ ଜାଣିନ୍ତି ଢେଙ୍କାନାଳ ରେ ଦାଉଛି ସେ କପିଲାସବୋଧେ।
ନା ଆମର ଆମର ଛୋଟ ଗାଁଟରେ ଆମ ଗାଁରେ ଶିବ ମନ୍ଦିର ଅଛି ଚଡି ମନ୍ଦିର ଅଛନ୍ତି ବୁଢୀ ଠାକୁରାଣୀ ଅଛନ୍ତି। ଛୋଟ ଛୋଟ ମନ୍ଦିର ସବୁ ଅଛି ଆମ ଗାଁ ପାଖରେ ଆଉ।
ଆମର ତ ଏବେ ବସ। ହେଇଛି ଆଜ୍ଞା ଏ ଯୋଉ ରାମ ମନ୍ଦିର ଏବେ ହଉଛି ଅଧା ଏ ଶିବ ମନ୍ଦିର କିନ୍ତୁ ହେଇସାରିଲାଣି। ଶିବ ମନ୍ଦିର ଏଇ ବର୍ଷ ଦି ବର୍ଷ ହବ ପୁରା ଆଜ୍ଞା ଆମର ବି ବର୍ଷ ଦିବର୍ଷ ହେଇଥାି ଏବେ ତାପରେ ରାମ ମନ୍ଦିର ଟା ଅଧା ହେଇଛି।
ହୁଁ ଆଗରୁ ଏମିତି ନଥିଲା ମାନେ ଚାରି ସାଇଡ ପାଚେରୀ ଦେଇକି ମଝିରେ ଠାକୁର ଥିଲେ କିନ୍ତୁ ଏବେ ଛଅ ସାତ ବର୍ଷ ହେଇଗଲାଣି ମନ୍ଦିର କମ୍ପ୍ଲିଟ୍ ହେଇଯାଇଛି।
ଆମର ଯୋଉଠି ଶିବ ମନ୍ଦିର ହେଇଛି ସେଇଠି ମାନେ ଗୋଟ ଗୋଡ଼ି ପାଖରେ ଆମଟ ଗୋଟେ ବଡ ହୁଡି ଅଛି ସେ ହୁଡି ପାଖରେ ହେଇଛି ମାନେ ତ ଅଲଗା ଦୃଶ୍ୟ ଟା ଅଲଗା ତାର ଆସୁଛି ମାନେ ବହୁତ ଲୋକ ବି ଆସ ଏଥର ନୂଆ ହେଲା ନ ଏ ବର୍ଷ
ହଁ।
ତାପରେ ଭାର କାନ୍ଧେଇଇବାକୁ ବି ବହୁତ ଲୋକ ଆସଛନ୍ତି।
ଆଛା ହଁ ଆପଣ ଯାଆନ୍ତି ଶ୍ରାବଣ ଭାର ନେଇକି?
ହଁ ମୁଁ ତ ଯାଏ ଆଠଥର ଆଜ୍ଞା ମାନେ ଭାର କାନ୍ଧେଇଲୁ ସୋମବାର ଦେଖିକି ତାପରେ ସବୁ ଗାଁ ଲୋକ ବସିଥିଲେ ସବୁ ଆଜ୍ଞା ଭାବିଚିନ୍ତି ହେଲେ ସମସ୍ତେ ମାନେ ଏକାଠି ହେଇକି ସମସ୍ତେ ମାନେ ବାହାର ଷ୍ଟେଟ କୁ ଯାଇଥିଲୁ।
ଆଛା କୋଉ ଜାଗା ହୁଁ ହୁଁ ଜାଣିଛି ହୁଁ
କିନ୍ତୁ ପ୍ରେମ ମନ୍ଦିର ଆଉ କିଛି କୃଷ୍ଣଙ୍କ କିଛି ତାଙ୍କର ଜାଗା ସବୁ ଥାଏ ସଆଡେ
ହୁଁ ହୁଁ।
ସୁ ଯାଇଥିଲେେ
ହୁଁ।
ଆପଣ
ଆମ ଘର ଏଇ ଢେଙ୍କାନାଳ ଆପଣଙ୍କ ଘର କୋଉଠି?
ନା ଆମ ଘର ତ କେଉୁଝର।
କେଉଁଝର ନା ଆଉ ଯୋଉ କଣ କହିଲେ?
ଆପଣ ଭାର କାନ୍ଧାନ୍ତି?
ନାଇଁ ନାଇଁ ମୁଁ ଯାଏନି କେବେ ଆମ ଗାଁ ରେ ଏଇଠି ଲେଡିଜ ଟିକେ କମ ଯାଆନ୍ତି ତ ତ ଘରେ ଟିକେ ଛାଡନ୍ତିନି ଆଉ। ତାପରେ ଶାଶୁ ଘରେ ଯିବା ପାଇଁ ଚାହିଁବ କଣ କହିଲେ
ଆ ଆପଣଙ୍କ ଆଡ଼େ କିଛି ଯାତ୍ରା କିଛି ହୁଏ।
ନାଇଁ ଆମର ଏଇଠି ତ ଭୁବନ ପାଖରେ ହୁଏ ଦଶହରା ହୁଏ ମାନେ ଆମ ଘରଠୁ ଦଶ କିଲୋମିଟର ପାଖାପାଖି ଆଠ କିଲୋମିଟର ହବ।
ଆଉ ଏ କଣ ଗଣେଶ ପୂଜା ଟିକେ ଭଲରେ ହୁଏ
ହଁ ଗଣେଶ ପୂଜା ତ ବହୁତ ବଢିଆ ହୁଏ ଏଠି ଭୁବନ ରେ। ଏବେ ତ ଶୁଣିଥିବେ ନା ଆ ଆପଣ ଆସିଥିଲେ ଦେଖି ଏଇ ରାମ ମନ୍ଦିର ଯୋଉ ହେଇଥିଲା?
ରାମ ମନ୍ଦିର ତ ଯାଇକି ଯେହେତୁ ମୋ ମାଉସୀ ଘର ସେ ପାଖରେ ସେ ଭୁବନ ପାଖରେ, ମୁଁ ଯାଇଛି ଗଣେଶ ପୂଜା ଦେଖି
ଆଛା ଏଠି ତ ସବୁ ଭଲ ହୁଏ ଭୁବନରେ ଏବେ, ଗଣେଶ ପୂଜା, କାଳୀ ପୁ ପୂଜା ସେଇ ଯୋଉ ଦଶହରା, ଦଶହରା ତ ଆଗରୁ ଅଛି। ହୁଁ ବହୁତ ବଢିଆ ହୁଏ, ଆଉ ଏବେ ତ
ଶୁଣିଛନ୍ତି?
ହୁଁ ଜାଣିଛି ଆମ ଘର ପାଖରେ, ମାନେ ଆମ ଘରଠୁ ଚାରି ପାଞ୍ଚ କିଲୋମିଟର ହବ ବାଲିଗୋଟା ଏଇପଟେ।
ନା ସେଇଠି ଗୋଟେ ଜଗନ୍ନାଥ ମନ୍ଦିର, ଏଥର-ଏଥର ହେଇଛି ଏବେ-ଏବେ।
ହୁଁ ହୁଁ ଚାରି ପାଞ୍ଚ ବର୍ଷ ହେଇଯିବ।
ଆଜ୍ଞା ଆପଣ କେବେ ଯାଇଛନ୍ତି ସେଠି?
ନା ନା ମୁଁ କେବେ ଯାଏନି। ଖାଲି ଶୁଣିଛି ଆଉ ଫଟୋ ଦେଖିଛି।
ଏ ଦଣ୍ଡ ନାଚ ବି ହୁଏ ସିଆଡେ ଠାକୁର ଅଛନ୍ତି। କେବେ ଦେଖିଛନ୍ତି ଦଣ୍ଡ ନାଚ କେମିତି କଣ ହୁଏ? ଆଜ୍ଞା ଫାଷ୍ଟ ରେ ଠାକୁର କଣ ଆସିବେ ଦେହରେ ତାପରେ ସେ ସେ ଗଡିଆ ଆଡେ ଯାଆନ୍ତି।
ହଁ
ତାପରେ ତା ଆସୁଛନ୍ତି ସେ ଯୋଉ ଗୋଟେ ମଣ୍ଡପ ଭଳିଆ ଆପଣ ଥାଏ ସେଠି, ମାନେ ଠାକୁର ମାନେ ସଜାସଜ ଥାଏ। ସେଟା ଯୋଉ ଫଳ, ମାନେ କଦଳୀ, ସେଉ ଫେଉ ଅଙ୍ଗୁର ଫଙ୍ଗୁର ଯୋଉ ଫିଗନ୍ତି।
ନା।
ଆଁ ଜାଣିଛନ୍ତି?
ହୁଁ ଜାଣିଛି ଆମର ଏପଟେ ଦଣ୍ଡ ହୁଏ। ବାର ତେର ଦିନ ହୁଏ, ତା ଭିତରୁ ଆମ ଗାଁରେ ଚାରି ପାଞ୍ଚ ଦିନ ହୁଏ ହୁଏ। ହଁ ନାଚଚା ବି ନାଚ ବିି ପଡେ। ହୁଁ ଆର ବର୍ଷ ହୁଁ ନାଚ ଦେଖିଛି, ଆର ବର୍ଷ ଦି ରାତି ଦେଖିଛି ଆସିଥିଲା। ଯୋଉ ନାଇଁ ବ ନୁହଁ ଆମ ଗାଁ ରେ ପଡିଥିଲା। ଆମ ଗାଁ ପଡିଥିଲା, ଆମ ଗାଁ କୁର୍ନିନ୍ଦା।
ଆଜ୍ଞା ସେ ବାଲୁଗାଁ ପାଖାପାଖି ବୋଧେ।
ହୁଁ ହୁଁ ବାଳୁଙ୍ଗା ପାଖରେ ପୁରା, ପ୍ରାୟ ପାଞ୍ଚ କିଲୋମିଟର। ବେଶୀ ନହିଁ, ହୁଁ ଆଉ ଆପଣଙ୍କ
କୋଉ ରାସ୍ତାରେ ଶୁଣିୁନାହାନ୍ତି?
କଣ?
ଏ ଜାଗର ଯାତ୍ରା ଶୁଣିଛନ୍ତି ଜୋ ଜାଗରେ ଯାତ୍ରା, ଦୀପାବଳି କେତେ ଦିନ ପରେ ହୁଏ ଜୋ ଯାତ୍ରା। ଏ ଶୁଣିଛନ୍ତି ଏ ଯୋଉ ତି ଦୀପାବଳି କେତେ ଦିନ ପରେ ହୁଏ ଯୋଉ ଜାଗର ଯାତ୍ରା।
ହଁ ହଁ ଆମର ତ ଏଠି ହୁଏ ଆମ ଗାଁ ମନ୍ଦିରରେ।
ଆଜ୍ଞା ଆମ ଆଡେ ପୁରା ମେଳା ହେଇକି, ଆ ଭଲସେ ହୁଏ ପୁରା ମାନେ ଲୋ ପ ଯେତିକି ସବୁ ବାହାରୁ ଆସନ୍ତି ଦୋକାନ ଫୋକାନ ବସେଇତେ
ହଁ
ହଁ ବହୁତ ବଡ ଜାଗା ମାନେ, ହବ ବହୁତ ବଡ ଜାଗା କହିପାରୁନି। ବହୁତ ବଢିଆ ହବ ମନେ ପୁରା ଆମ ଗାଁ ପାଖରେ।
ଆଚ୍ଛା ହୁଁ ଆପଣ କଣ ଏବେ ପଢାପଢି କରୁଛନ୍ତି?
ଆଜ୍ଞା
ହୁଁ ଆଉ ଘରେ କିଏ ଅଛନ୍ତି ସବୁ, ବାପା ବୋଉ ନା ନାଇଁ?
ଆଜ୍ଞା ବାପା ବୋଉ ଭାଇ ଜଣେ ଅଛି। ବୁଢୀ ମା ଜଣେ
ଭ ଭଉଣୀ ନାହାନ୍ତି?
ନା।
ଛ ହୁଁ ଗାଁ ରେ
ଆପଣଙ୍କର କିଏ କିଏ ଅଛନ୍ତି ଆଜ୍ଞା।
ଗାଁ ରେ ପାଠ ପଢୁଛନ୍ତି କି ବାହାରେ ଅଛନ୍ତି?
କାହିକି ନା ମୁଁ ତ ଏବେ ଭୁବନେଶ୍ୱରରେ ପଢଥିଲି ଏଇ ମାସେ ଦୁଇ ମାସହବ ଘରକୁ ଆସିଚି।
ଆଚ୍ଛା।
ତାପରେ ଭାବିଛି ଦେଖିବା ଆକୁ କଣ ଭବିଷ୍ୟତ ପାଇଁ ଦେଖିବା କଣ ହଉଛି।
ଆଛା
ଏ ଯୋଉ ମେଳା କେବେ ବୁଲିତେ ଆସିବ ଆମ ଗାଁ ପାଖରେ ବହୁତ ବଢିଆ ସେ ହେଉଛି।
ହଁ ଯିବି କେବେ ସେପଟେ କାଳେ ଆଉ। ହଁ ଘଟଗାଁ ମୁଁ ଏବେ ଯାଇଥିଲି ଦିଇ ହଜାର ବାଇଶିରେ
ଏବେ ମୁଁ ରହୁଛି ଧନ୍ୟବାଦ।
ଠିକ୍ ଠାକ୍।